ବସିଛି ଆପଣ?
ହଁ ମୁଁ ତ ଏଇଠି ପଦାର ଟିକେ ବସି ଥଣ୍ଡା ଟିକେ ଲାଗୁଛି ତ ପଦାର ଘରେ ଟିକେ ଗରମ ହେଉଛି
ଓହୋ ଆଉ କେମିତି ଅଛି ମୋ କଥା କେମିତି ଆଜିି ମ୍ୟାମ୍ ମନେ ପଡ଼ିଲା?
ଏଇ ବସିଥିଲି ତ ଟିକେ ମୁଁ କି ଦେଖିଆ ମୋର ଜଣେ ସାଙ୍ଗ ଅଛନ୍ତି ଦେଖିଆ ଟିକେ ଫୋନ କରିଦି କଣ କରୁଛନ୍ତି? ଆଉ ବସିଥିଲି ଟିକେ ମନେ ପଡିଗଲା ଆଉ।
ଓହୋ ଆଉ ଆଉ କଣ କହୁନାହାନ୍ତି?
ଏଇ କଣ କହୁଥିଲି କି ଆମର ଟିକେ ଗୋଟେ ଜିନିଷ ଜାଣିବାର ଥିଲା ସେଇଥିପାଇଁ ମୁଁ ଫୋନ କରିଥିଲି
କହୁନାହାନ୍ତି।
ଆପଣ ଶିଖିଛନ୍ତି କି ନାଇଁ କି ଜାଣି? ଟିକେ ଆମର କେମିତି ରୋଜଗାର କେଟା ହୁଏ ଟିକେ କହିପାରିବେ?
ଆମର କଣ କହିଲି ରୋଜ କେକ୍ କେବେ ମୁଁ ତ କେବେ କରିନି କିନ୍ତୁ ଆମର ଯୋଉ ଦେଇ ଆଉ ଭାଉଜ ଯୋଉ ଯୋଉ ମାନେ କରନ୍ତି ମୁଁ ଟିକେ ଦେଖିଛି ଆମର କଣ କହିଲେ ଆମର ଯେତିକ ଚୁନା ଆଉ ଆମର ଅ ଆମର ଯେତିକି ଚୁନା ଆଉ ତା ସାଙ୍ଗରେ ଆମର କଣ ପଡେ କହିଲ ଶାଗୁ
ହଁ।
ସେ ମାନେ ଭାଗ ମାପରେ ତାକୁ ପକେଇବା ମାନେ ତା ଚୁନାକୁ ଆମେ ଫାଷ୍ଟ ଏମତି ମାନେ ତାକୁ ବାଟିବା ବାଟି ସାରିଲା ପରେ କଣ କଚୁନ ନା
ଆ ଶାଗୁ ରୋଜ କେକ ରେ ଶାଗୁ କଣ ହୁଏ?
ଆଉ ଶାଗୁ ଫଳ ଦେଇକି
ଚାଉଳ ବଢିରେ ସିନା ଶାଗୁ ପଡେ ଚାଉଳ ପାମ୍ପଡରେ
ଓହୋ ନାଇଁ ନାଇଁ ନାଇଁ ଓହୋ ମୁଁ ପାମ୍ପଡ କଥା ଭାବି ଟିକେ କହିଥିଲି ଆଉ।
ଓ ହୋ।
ନା ମ୍ୟା ମତେ ଜଣା ନାହିଁ ଆପଣଙ୍କୁ ଜଣା ଅଛି ଯଦି ଆପଣ କୁହନ୍ତୁ ତାହେଲେ।
ଆପଣଙ୍କୁ ଜଣା ନାାଇଁ?
ନା।
ଅହୋ ମୁଁ କହିଲି ଆପଣ ଟିକେ ଅଧିକ ଜାଣିଥିବେ କି କଣ ମୋଠୁକୁ ମୁଁ ସେଇି
ନା ମ ମ୍ୟାାମ ଆପଣ ତ ବାହା ତାହା ହେଲେଣି ଆପଣମାନେ ସବୁ ରୋଷେଇ କରିିକ ସବୁ ଜାନ୍ତିେ ମୁଁ ତ କିଛି ଜାଣିନି ଆପଣ ମ ମତେ ଟିକେ କୁହନ୍ତୁ।
ଆଉ ହଉ ତାହେଲେ ମୁଁ ଦେଖିବା ମୁଁ ଯେତିେି ଜାଣିଛି ଟିକେ ଆପଣଙ୍କୁ କହୁଛି ତାହେଲେ ଶୁଣ। ଦେଖିବା ଯଦି ଆପଣ ଆଉ କଣ ଯ ଅଧିକ ଜାଣିଥିବେ ଏଇ କଣ।
ହୁଁ ହୁଁ।
ଆଉ ଚାଉଳ ନୁହେଁ ଏରା ଅରୁଆ ଚାଉଳକୁ ଫାଷ୍ଟ ଧୋଇକି ତାକୁ ଚୁନା କରିଦବା ଧର ମାଡେ ଚାଉଳକୁ ଅଧ କେଜି ମଇଦା
ହୁଁ।
ଯିଏ ମଇଦା ଆଣିବ ମାଣେ ଚାଉଳ ଚ ଚୁନା କରିଦବ ଚ ସଚୁନା କରିଦେଇକି ତା ସାଙ୍ଗରେ କଳା ଜିରା ଅଳ୍ପ ଯେତିକି ମାନେ ପରିମାଣରେ ପକେଇବ ଅଧିକ ହେଇଗଲେ ପିତା ହେଇଯିବ ନା ମାନେ ଯେମିତି ଖାଇଲା ଭଳିଆ ଟିକେ ହବ ତାକୁ ଦବ ଚିନି ପ୍ରାୟ ଅଢେଇଶହ ଗ୍ରାମ ଭଳିଆ ଲାଗିବ
ହଁ।
ଅଧ କେଜିଏ ମଇଦା ମଇଦାରେ ଅଢେଇଶ ଗ୍ରାମ ଚିନି ଅଧ କେଜିଏ ମଇଦା। ମାଣେ ଚାଉଳର ଚୁନା ତାର ପ୍ରାୟ ଦ ପାନସ୍ ଟଙ୍କାରେ ଖଣ୍ଡେ କଳା ଜିରା ଲାଗିବ।
ହୁଁ।
କଣ କରିବ ଲୁଣ ଦବ ଆ ଲୁଣ ଦେଇକି ତାକୁ ପାଣି ଦେଇକି ମାନେ ଗୋଳେଇବ
ହୁଁ
ପାଣି ଦେଇକି ଗୋଳେଇବ ଧୀରେ ଧୀରେ ଅଳ୍ପ ଅଳ୍ପ ଅଳ୍ପ ଅଳ୍ପ କରି ପାଣି ଦବ। ଦେଇକି ତାପରେ ଧୀରେ ଧୀରେ ଟିକେ ବେଟର ଟା ମାନେ ପୁରା ପାଣିଆ କରିବନି ମାନେ ଯେମିତି ଛିଣ୍ଡି ଛିଣ୍ଡି ଟିକିଏ ଯାଉଥୁବ ଅ ଟେଖିବ ହାତରେ ଗୋଳେଇକି ତାପରେ ଟିକେ ଅଳ୍ପ ବହଳିଆ ରଖିବୁ ଆଉ ବେଶି ପାଣିଆ କରିବନି।
ହୁଁ
ତାକୁ ଆଗେ ଘଣ୍ଟେ ଘଣ୍ଟେ ତାକୁ ମ୍ୟାରିନେଟ୍ ଭଳିଆ ଯେମିତି ଗୋଳେଇ ଗୁଳା ଦେଇ ଘୋଡ଼େଇକି ରଖିଦବ ସାଙ୍ଗେ ସାଙ୍ଗେ ଗୋଳେଇଲେ କଣ କି ସେଟା ମାନେ ଟିକେ ସଫ୍ଟ ଟ ହୁଏନି ମାନେ ସେ ଛାଞ୍ଚ ଯୋଉ ଫୁଲଟା ଆମ ବାଡୁନ୍ତି ଯୋଉ ଛାଞ୍ଚ ବିକ୍ରି ହଉଚି ସେ ଛାଞ୍ଚରେ ବୁଡେଇଲା ବେଳେ ସେଟା ମାନେ ଟିକେ ଛାଡେନି ଶୀଗ୍ର।
ହୁଁ।
ସେଇଥିପାଇଁ ଆପଣ ଘଣ୍ଟେ ଖଣ୍ଟେ ତାକୁ ଆଗେ ଗୋଳେଇ ଦେଇକି ରଖିଦେବେ।
ହୁଁ ଆଉ ସେଇ ଯୋଉ ଫୁଲ ଛଙ୍କା ଟାକୁ କଣ ଆଗେ ତେଲରେ ପା ଘଣ୍ଟେ ଦି ଘଣ୍ଟା ତାକୁ ତାତିିବା ପାଇଁ ଛାଡ଼ନ୍ତି।
ଶୁଣନ୍ତୁ ଆଗେ କୋଳେଇ ଦେଇକି ରଖିଦେବେ। ଘଣ୍ଟେ ଦେଢ ଘଣ୍ଟା ଖଣ୍ଡେ କି ଦି ଘଣ୍ଟା ରଖିଦେବେ ରଖିଦେଇକି ତାପରେ କଡେଇ ତେଲ ବସେଇବେ ବସେଇକି ସେ ଛାଞ୍ଚଟାକୁ ସେ ତେଲ କଡ଼େଇ ଭିତରେ ପକ
ହୁଁ
ପକେଇକି ରଖିବେ ସେ ତେଲ ଟା ଯେତେ ତାତିିବ ସେ ଛାଞ୍ଚ ଟା ଯେତେ ତେଲ ପିଇବ ମାନେ ସେତେ ଶୀଘ୍ର ଫୁଲ ଟା ବାଡ଼େଇଲେ ଛାଡିବ।
ହଁ
ଫାଷ୍ଟ ଫାଷ୍ଟ ତ ପ୍ରାୟ ଆଠ ଦଶଟା ଖଣ୍ଡେ ଛାଡ଼ିବନି ତାକୁ ଟିକେ କେଞ୍ଚିବାକୁ ପଡିବ ସେ କଞ୍ଚି ହଉ ପିଠା କାଡିକା ସାହାଯ୍ୟରେ ହଉ କି ଛୁରୀ ସାହାଯ୍ୟରେ ହଉ ସେ ଚାରି ପଟ ଟା ଟିକେ ଛଡେଇଦବେ ଛଡେଇ ଛଡେଇ ଦେଇ କି ତାପରେ କଣ କରିବେ ନା ତାକୁ ଦେବେ ବାଡେଇବେ ବାଡେଇବେ ସେ ତାପରେ ଖସିଲେ ତାକୁ ଓଲଟେଇ ଦେଇକି ଛାଣିକି ରଖିବେ ତାପରେ ଦଶ ପନ୍ଦରଟା ହେଇଗଲା ପରେ ଛାଞ୍ଚ ଟା ଟିକେ ଅଧିକ ତାତିଯିବ
ନାଇଁ ମ୍ୟାମ ଆମର ପା ସେଇଥିରେ କଣ ଜିରା ଫିରା ପଡେନା କଣ?
କଳାଝିର ବା କହିଥିଲି।
ଓହୋ ନାଇଁ ମୁଁ ତ ଠିକ ସେ ଶୁଣି ପାରୁନଥିଲି ତ
ସେ ଆଗେ ଯେତେବେଳେ ଗୋଳେଇବେ କଳା ଜିରି ତା ସାଙ୍ଗରେ ପଡେ ନା। ହଁ ଖା କଳା ଜିରା, ଚିନି, ଲୁଣ।
ହଁ।
ପଢିକି ତାକୁ ଗୁ ଆ
ଆମର କଣ କଇଲେ ଚିନି ଟା କମ ଦେଲେ ଚଳିବ କାହିଁକି ଅଧିକ ମି ଠା ହେଲେ ଭଲ ଲାଗେନି ଖାଇବାକୁ।
ହଁ ସେ ଅଧ କେଜିଏ ମଇ ଦା କୁ ମାଣିେ ଚୁନା ପଡୁଚି ନା ଆଉ ଅଢେଇଶ ଦୁଇଶହ ଅଢେଇଶହ ଚିନି ନଦେଲେ କଣ କହନି ମାନେ ଚୁନା ଟା ନା ଟିକେ ମିଠା ନ ଲାଗିଲେ ଭଲ ଲାଗିବନି। ଆଉ ଅଧିକ ମିଠା ନହେଲେ, ଯେତିକି ପାଟିକି ଖାଇଲା ଭଳିଆ ହେଲେ ବୋଟ କରିବା ନା
ହୁଁ।
ଆଉ ସେତିକି ଚିନି ଠିକ୍ ତା ମାପଟା ମାନେ ସେତିକି ଆଉ ତମେ ଯଦି କହିବ ନା ମୁଁ ଆଉ ଟିକେ କମ୍ କରିକି ମିଠା ଖାଇବି ଆଉ ନହେଲେ ପଚାଶ ଗ୍ରାମ ଅଧେ କମ କରିଦେବେ।
ହୁଁ
ସିଗରନ୍ ଦେଇଦେବେ ଦେଇ ଦେଇକି ତାକୁ ଛାଣିବେ ଛାଣିକି ତାପରେ ଧୀରେ ଧୀରେ ଟିକେ ଟାଇମ୍ ଦରକାର, ଟିକେ ଫୁଲକୁ ମାନେ ରୋଜକେକକୁ ତ ଟାଇମ ଦରକାର ଅଧ କେଜିଏ ରୋଜକେକ୍ ଯଦି ମଇ ଭିତରେ କରିବେ, ମିନିମମ୍ ଆପଣଙ୍କୁ ଦେଢଘଣ୍ଟା ଦି ଘଣ୍ଟା ଲାଗେ।
ଛାଣିବେ ଉ ଟିକେ ଟାଇମ ଲାଗେ ଆଉ
ହଁ ଛାଡିବା ପାଇଁ ବହୁତ ଟାଇମ ଦରକାର, ମୁଁ କିନ୍ତୁ ଏମିତି ଜାଣିଛି। ଯେ ମୁଁ କହିି ଭାବିଲି, ବୋଧେ ଆପଣ ଦେହ କେମିତି କଣ ଜାଣି
ନା ମ୍ୟାମ୍ ମୁଁ ତ ଜାଣିନି କିଛି କଥା ଖାଲି ଏମିତି କିଏ ଗୋଟେ କରୁଥିଲା ଖାଲି ଦେଖିଥିଲି, ମାନେ ମୁଁ କିନ୍ତୁ ଛାଣି ପାରିବି ଫୁଲଟା ଆଉ ଗୋ ଗୋଳା ଗୁଳି କଥା ତ ମୁଁ ମ୍ୟାମ୍ ଜାଣିନି ।
ଓହୋ ତାର ଟିକେ ଭାଗ ମାପ ଅଲଗା ଅଛି ଟିକେ
ହଁ ହୁଁ ଆଉ ଆମର ନିଜେ ଯୋଉ ଚାଉଳ ପଡିବି ମ୍ୟାମ୍ କେମିତି ଗୋଟେ କଣ କରନ୍ତି ଜାଣିଚନ୍ତି ଚାଉଳ ବଟ
ହଁ ଚାଉଳ ବଡି ଟା କରନ୍ତି, ଆଗେ ଫାଷ୍ଟ ସାଗୁ ବତୁରେଇ ଦବ। ଶାଗୁକୁ ବତୁରେଇ ଦେଇକି ଚୁନା କରିକି ରଖିଥିବ ନ ନେ ତା ସାଙ୍ଗରେ କଣ କରିବେ ନା ଆଜିକାଲି ଏ ଚୁନା ଟା ଟିକେ ଟାଇମ୍ ଲାଗୁଛି, ବୋଲିକି ଚାଉଳ ବତୁରେଇ ଦେଇକି ପିଠୋଉ କରିଦଉଛି । ଆଣ ଭଳିଆ କରିଦେଇକି ଶାଗୁ ବତଳେଇକି ରଖିଥିବୁ ଶାଗୁ ଆଗେ ପାଣିରେ କିି ତାକୁ ଫୁଟିବା ପାଇଁ ଟାଇମ ଦେଇଦବ। ତା ସାଙ୍ଗରେ ଲୁଣ କଳା ଜିରା ହଳଦୀ ଗୁଣ୍ଡ ଟି
ଚାଉଳ ପଡିରେ ତ ମୁଁ ମୁଁ ତ ଦେଖିଛିି ଚାଉଳ ପଡି ଧଳା ବୋଲି
ଧଳା ହୁଏ ହଳଦିଆ ବି ହୁଏ କଲର ବାଲାରେ ବି ଚାହିଁବ ଯଦି ଯୋଉ ଚିକେନ ହଁ ଚିକେନରେ ଯୋଉ କଲର ଦିଅନ୍ତି ଯୋଉ ପକୋଡ଼ାରେ ସେ କଲର ବି ପକେଇ ପାରିବେ ମାନେ ନେଳିଆ କଲର ବି ମିଳୁଚି ସେ ମାର୍କେଟ ରେ ତାକୁ ବି କରିପାରିବେ, ମାନେ ବିଭିନ୍ନ ବିଭିନ୍ନ କଲର ବାଲା।
ମ୍ୟାମ୍ କଣ କହିଲେ ମାନେ କଲର୍ ମିଳୁଛି ସତ କିନ୍ତୁ ଆମ ଦେହ ପାଇଁ ସେ କଲର ଭଲ ନୁହେଁ ।
ହଁ ଆଜିକାଲି ଯୋର ମାର୍କେଟ ରେ ବିକୁଛନ୍ତି ନା କଲର ବାଲା ଆମେ କିନ୍ତୁ ନର୍ମାଲ କରିକି ଖାଇବା।
ହଁ ମାନେ ଫାଷ୍ଟ କଥା ମାନେ ଆମ ସ୍ୱାସ୍ଥ୍ୟ ଭଲ ରହିବ। ମେ ଆମେ ଆମେ ଘରେ ଯେତେ ନର୍ମାଲ
ହଁ ଆଉ କଲର ଯଦି ନଦେବେ ଟିକେ ସାମାନ୍ୟ ହଳଦୀ ଗୁଣ୍ଡ ଟି ଟିକେ ଲଙ୍କାଗୁଣ୍ଡ ଦେଲେ ଟିକେ ଭଲ ଲାଗେ ରାଗ ରାଗ ଟିକେ ଛାଣିଲା ବେଳେ ତେଲରେ ରାଗ ରାଗ ଟିକେ ଲାଗିଲେ ଭଲ ଲାଗେ ଟିକେ ଆଉ ତାକୁ ପକେଇଦେବେ ପକେଇ ଦେଇକି କଣ କରିବେ, ନା ପାଣି ଫୁଟିଲେ ସେବେ ଯୋଉ ଆଣ କରିକି ରଖିଯିବେ ଯା, ସେ ଆଣକୁ ସେଠାରେ ଢାଳିକି ଘୋଟିବାକୁ ପଡିବ।
ହୁଁ।
ଘୋଟିବ। ଗୋଟିେ ଗୋଟିେ ଗୋଟିେ ଗୋଟିେ ଟିକେ ସେ ଆଣଟା ଟିକେ ବହୁତ ଗୋଟିଲେ ଟିକେ ମାନେ ପାମ୍ପଡ଼ ଟା ଶୁଖ ଶୁଖିଗଲେ ତାକୁ ଯେତେବେଳେ ତେଲରେ ଛାଣିବେ ସେଇଠି ବୋହୁତ ଫୁଲିବ। ଆଉ ଯଦି ଟିକେ କେଲୁଆ ଟାଇପର ଥିବ, ଆଣ ଟା ତାହେଲେ ସେଟା ଜମା ସେ ବେଟରଟା ମାନେ ଭିତରଟା ଉପରଟା ଫୁଲିଯିବ ଭିତରଟା କିନ୍ତୁ ଜମା ଫୁଲିବନି । ଚୋବେଇଲା ବେଳକୁ ଖାଲି ମାନେ କୁଡୁକୁଡୁ କୁଡୁ କୁଡୁ ଲାଗୁଥିବ। ମାନେ ଭଲିକି ଟିକେ ଫୁଟିବାକୁ ଟିକେ ଦର
ମାନେ ମେନ୍ କଥା ହେଲା ଏଇଟାରେ ଦି ଜଣ ଲୋକ ଦରକାର। ଦି ଜଣ ଦରକାର କଣପେ କହିଲେ ମାନେ ଦେଖ ତମେ ଘୋଟିବ ମାନେ ଜଣେ ଢାଳିବ ଆରାମସେ ଘୋଟିବାରେ ତମେ ଆମେ ନି ଯେ ଧାଳିକି ଗୋଟିଲା ବେଳକୁ ସେ ବିଣ୍ଡା ହେଇଯିବ।
ବନି ଦି ଜଣ ତା
ଦି ଜଣ ଦରକାର ତାପରେ ଦେଖୁନାହାନ୍ତି ଏମିତି ଖଳି ଧରିସାରିଲା ପରେ ତାପରେ ଯେତେବେଳେ ଆମେ ଜରିରେ ଆପଣ କେମିତି କଣ କରନ୍ତି ଆମର ତ ଯୋଉ ତେଲ ଜରିରେ ପକେଇ ଦେଇକି ଆମେ ଫୁଲଟାକୁ ଛାଣୁ ମାନେ କ ବାହାର କରୁ
ହଁ ସେଟା ବା ଆଣଟା ହେଇ ସାରିଲା ପରେ ତଳୁକୁ ଓଲେହିଦେବେ। ଓହ୍ଲେଇ ଦେଇକି ଗୋଟେ ଚ୍ ବଡ ଚାମଚ ହଉ କି ଟଙ୍କି ହଉ ଡଙ୍କି ଦ୍ଵାରା କଣ କରିବେ ଗୋଟେଇ ଯୋଉ ଫିଡମ ତେଲ କି ସୋରିଷ ତେଲ ଯୋଉ ଜରି ତା ମୁଣ୍ଡି ଟା ଟିକେ କଣା କରିଦେବେ।
ହୁଁ।
ଏପଟା ଉପର ପଟା ପୁରା କାଟିଦେବେ ସେପଟେ ମାନେ ଆଣ ଟା ପୁରଇବେ ନା ସେଇଟା ପୁରଇଲେ ତାପରେ କପଡା ଗରମ ଟା ଜରିଟା ଧରିହବ ନା ଗୋଟେ କପଡ଼ ଡାରେ କି? ତାକୁ ମୋଡିକି ଧରିକି ମାନେ ଧର ଖଇଁଚି ରେ ହଉ ତେଲ ମାରିଦେବେ ନହେନେ ଯଦି ଯୋଉ ଲୁଗା ଜରି ନହେଲେ ଯୋଉ ଶାଢୀ ବି ପକେଇଦବୁ ଆହୁରି ବଢିଆ ହବ ଛାତ ଉପରେ ପତଳା ପୁରା କ୍ଲିନ ସଫା ଶାଢୀ। ପକେଇଦବ ପକେଇ ଦେଇକି ତାପରେ ଲମ୍ବା ଲମ୍ବା ଲମ୍ବା ଲମ୍ବା ଟାଣିଦବ ଟାଣି ଦେଲା ପରେ ତାକୁ ହଉଛି କରିବ ଶୁଖିଯିବ ତିଦିଲେ ବି ଶୁଖିଯିବ।
କରିବା ପାଇଁ ମାନେ ଖାଇବା ପାଇଁ ଭଲ ଲାଗେ କିନ୍ତୁ ବହୁତ କଷ୍ଟ। ଯେତେବେଳେ ସେ ତତଲା ତତଲା ଖଳି ଟାକୁ କୁ ଆମେ ତେଲ ଜରରେ ପୁରରେକି ଆମେ ସେଟା ଚିପିକି ବାହାର କରିବା ସେଇଟାରେ ହାତ ଫୁଟୁକା ହୋଇଇଯାଏ।
ହାତ ର ପୁରା ଲାଲ ହେଇ ସିଝିଯିବ।
ମାନେ ମୁଁ ବା କହିଲି ଆମର ଦୁ ଦି ଥର ଏମିତି କଲୁ ବହୁତ କଷ୍ଟ ମାନେ ଏତେ କଷ୍ଟ ମୁଁ କହିଲି କି ନାଇଁ ମୁଁ ଖାଇବିନି କି ମୁଁ ଏତେ କଷ୍ଟ କାମ କରିପାରିବିନି ମାନେ ଏତେ ଗର ଗରମ ଯେ ହାତ ତ ପଡିଯିବ ନାଉ ଖାଇ କଣ କହିଲ ତାପରେ ଆମର ଆଜିକାଲି ମିଲୁନି କି ମାନେ ଦୋ କାନ ରେ ମିଳୁଛି ଏମତି ଫୁଲ କି ଫାଷ୍ଟ କଥା ହେଲା ମାନେ କୋତରା ଲାଗେ କିଏ କେମତି କଣ କର
ହଁ ଏଇଟାର ଆମେ ଯେମିତି ନିଜେ କରୁଛନ୍ତି ଟିକେ କ୍ଲିନ କରୁ ସେମାନେ ବାହାରେ କଣ କିଏ ସିଙ୍ଗାଣି ପୋଛୁଥିବ କିଏ ନା
ହଁ ମାନେ ଫାଷ୍ଟ ତ ଆମେ ଯେହେତୁ ଆମ ପେଟକୁ ଖାଇବା ସଫା ସୁତୁରା ହିଁ ଦରକାର। ଫାଷ୍ଟେ ସଫା ସୁତୁର ତାପରେ ଏଇ ଯୋଉ କଥା ହଉ ତାଲେ ମ୍ୟାମ୍ ହଉ ତାଲେ ମ୍ୟାମ ଆପଣ ଯାଆନ୍ତୁ କଣ କରନ୍ତୁ।
ଏର୍ ଘୋରୁ